ହାଲୋ।
ହଁ କେମିତି ଅଛୁ? ଏଇ ଖାଇ ଖାଇକି ଏଇଠି ଗଡୁଥିଲି ଆଉ।
ହ ଖାଇସାରିଲୁଣି?
ହୁଁ।
କଣ ଖାଇଲୁ ବା?
ଏଇ ପଖାଳ ଭାତ। ଆଳୁ ବାଇଗଣ କସା ଶାଗ ଭଜା ଏତିକି ଆଉ ଆମ୍ବ।
କିଏ ରୋଷେଇ କରିଥିଲା?
ରୋସେଇ କଣ ଶାଗ ଭଜା ତ ଆମ କରିଥିଲି ଆଉ ନା ମ
ମମ୍ ଭାଜିଥିଲେ। ତତେ କଁ ରୋଷେଇ ଆସୁନି?
ତ ଆସେ ଆଉ ସେମତି ଅଳ୍ପ ବହୁତୁ ଆସେ।
କଣ କଣ ରୋଷେଇ କରି ଜାଣିଛୁ ଟିକେ କହିଲୁ?
ଏମତି ତ ମାନେ ଛୋଟ ମୋଟ ଜିନଷ ମ୍ୟାଗି ଫ୍ୟାଗି ବନେଇଦିଏ ପୁଣି ଭାତ କରି ଆସେ। ଭାତ, ଡାଲମା, ଭଜା କରି ତ ଆସେ ତରକାରୀ ମାନେ ଆସ୍ ସେ ସବୁ ଏମିତି କରିହବ ଟିକେ ଆଉ ବତେଇଦେଲେ ଆଉ।
ଡାଲମା ଟା କେମିତି କରଚୁବ? ଗୋଟାଏ ମୁଁ ଶୁଣିଥିଲି ବାଡିଆ ଡାଲମା।
ହେ ସେ ବାଡ଼ିଆ ଡଲମା ହେରିକା ମତେ ଆସେ ନାଇଁ।
ଅହ ଶୁଣେ ଭାବିଲି ଜାଣିଥିବୁ କାଳେ ଆଉ।
ତତେ କଣ କଣ ରୋଷେଇ ଆସିଛି କହ ତ? ଥରେ ବନେଇଥେଲୁ ଆମେ ଯାଇଥିଲୁ।
ଉଁ ହୁଁ ଆଉ ଖାଇଚୁ ତ ଆଉ ପଚାରୁଚୁ ପୁଣି କଣ କଣ ଆସିଚି।
ନା ନା କହୁନୁ ତଥାପି କଣ କଣ ବନେଇ ଆସେ? ଘାଣ୍ଟ ତରକାରୀ ବନେଇ ଆସିବ?
ନା ମୁଁ କେବେ ବନେଇନି ଘାଣ୍ଟ ତରକାରୀ। କିନ୍ତୁ ମୁଁ ଜାଣିଚି କେମିତି ହବ ସେଇଟା।
କେମିତି ହବ?
କିମିତି ହବ ଘାଣ୍ଟ ତରକାରୀ ବନେଇବୁ ମାନେ ସବୁ ପ୍ରକାର ପରିବା ପଡିବ ସେଇଥିରେ।
ଚା କଁ ଖାଲି ପରିବା ପକେଇଲି। କଡ଼େଇ ରେ ତାକୁ ଘାଣ୍ଟି ଦଉଚି।
କଡେଇରେ ଘାଣ୍ଟିଲେ ହବ କି ଡେକ୍ଚି ରେ ବସେଇବାକୁ ପଡିବ ନା ଆଉ।
କଣ କେମିତି ହବ ଟିକେ କହ ତ ପ୍ରୋସେସ୍ ଟା?
ଡେକ୍ଚି ରେ ପ୍ରଥମେ ପାଣି ପକେଇଦବୁ ହେଲା ପାଣି ବ ନେଇକି ରଖିବୁ ଚୁଲିରେ ବସେଇବୁ ଚୁଲିରେ ହଉ କି ଗ୍ୟାସ ରେ ହଉ ତାପରେ ସେଇଥିରେ ସବୁ ଆଳୁ, ବାଇଗଣ, ସାରୁ, ଖମ୍ବ ଆଳୁ, କଖାରୁ ସବୁ ପ୍ରକାର ପରିବା ପକେଇବୁ।
ଆଚ୍ଛା।
ପକେଇବୁ।
ମୁଁ ଦେଖ୍ ମୁଁ ତ ଶୁଣିଛି ନଡ଼ିଆ କୋରା କଣ ପକେଇ ଦିଅନ୍ତି ତା ପରେ।
ସେ ନଡ଼ିଆ ସେଇଟା ପଛେରେ ପଡିବ।
ଆଚ୍ଛା।
ମୁଗ ଫୁଗ ପକେଇକି ତାକୁ ସିଜେଇବୁ। ସିଏ ସିଜିଥିବ ତାପରେ ଗୋଟେ ମସଲା ପାଇଁ କଁ କହିଲୁ ପିଆଜ ଟେ କାଟିଦବୁ ଅଦା ରସୁଣ ପେଷ୍ଟ୍ କରଦବୁ। ଟମାଟ୍ କାଟିଦବୁ। ଆଉ ଉଁ କରେଇ ବସେଇବୁ ସେଥେରେ ତେଲ ପକେଇବୁ ଫୁଟଣ ପ କେଇବୁ ତାପରେ ପିଆଜ ପକେଇକି ତାକୁ ଖଡିବୁ। ପିଆଜ୍ ତାପରେ ଭାଜି ହେଇଗଲା ପରେ ଅଦା ରସୁଣ ପେଷ୍ଟ ପକେଇବୁ। ତାପରେ ସେଇଟା ମସଲା ଟାକୁ କଷିଦେବୁ ଟମାଟୋ ପକେଇକି କଷିି ସାରିଲା ପରେ ସେ ସେହି ଯୋଉ ସିଝାରେ ପକେଇଦବୁ ତା ଉପରେ ନଡିଆ ପକେଇ ତରକାରୀ ଆଉ କହିଲି ତୁ କରିକି ଖାଇବୁ ହେଲା।
ହେଲା ଆଉ ତତେ ତାହେଲେ ସବୁ ରୋଷେଇ ଆସିଚି ନାଇଁ କି?
ଉ ସବୁ କେମିତି ଆସିବ ସବୁ ଆସିବନି।
ନା ଯାହେଲେ ବି କେତେ ଜିନିଷ ତ ଜଣା ଅଛି ନା? କଅଁ କରିପାରିବୁ ନା କଣ ତୁ? ଯା ହେଲେ ବି ଏତେଥର କହି ଓହୋ ମୋ କଥା ମୋ କଥା ହଁ ଦେଖିଲାଠୁ କରିଦେବି ଆଉ।
ଦେଖିଲ କଣ ବା ମୁଁ ତ କହିଲି କରିବ
ତେହୁବ ମାନେ ଏମିତି କରିଲା ବେଳକୁ ଟିକେ କହି କହିଦେଲେ ହେଇଯିବ। କଣ?
ତମ ହାଡେ ବୋଧେ ବର୍ଷା ଜୋରେ ହେଇନି ହାଲୋ।
ନାଇଁ ଅଳ୍ପ ଅଳ୍ପ ହଉଛି ହାଲୋ।
ଓ।
ହାଲୋ ମୁଁ କହିଲି ତତେ ଚିକେନ୍ ବିରିୟାନୀ ଆରେ ମୁଁ କହିଲି ତତେ ଚିକେନ୍ ବିରିୟାନୀ ରୋଷେଇ କରି ଆସିଛି?
ନା ମାନେ ଜଣା ଅଛି।